ହାଲୋ ହାଲୋ।
ହାଲୋ। ହାଲୋ। ହଁ ଭାଇ ଭଲ ଅଛ।
ହଁ ଭଲ ଅଛି ଭଲ ଅଛ ତମେ।
ହଁ ମୁଁ ଭଲ ଅଛି ଆଉ କଣ କରୁଛ।
ଏଇ ବସିଥିଲି ଟିକେ ପଢୁଥିଲି ଆଉ।
ଓହୋ ଏକ୍ଜାମ ଅଛି ନା କଣ ଅବେ? ଏଇ ମୁଁ ବି ଲାଇବ୍ରେରୀ ଯାଇଥିଲି ଆସିଲି ଅବି ଆଉ।
ଓହୋ।
ହୁଁ ପଢାପଢି କେମତି ଚାଲଛି।
ମାମା କଲ୍ କରିଥିଲେ।
ହଁ ହଁ କରିଥିଲେ କରିଥିଲେ।
ଅ ହୋ।
ଆଉ ପଢାପଢି କେମିତି ଚାଲିଛି ତମର ଆଉ।
ହଁ ଚାଲିଛି ଦିଦି ସେମିତି ଆଉ ଏବେ ତ ଗଲା ଦିଟା ଏକ୍ଜାମ ଆଗକୁ ଅଛି ଟାଏକ୍ଜାମ।
ଏ କଣ ସେମିଷ୍ଟାର ଅଛି ନା କଣ।
ହଁ ସେମିଶ୍ଟାରରେ ହଁ। ମୋର ଏଇଟା ଫିଫ୍ଥ ସେମିଷ୍ଟାରଟେ ଅଛି ନାଇଁ କେତେଟା ଅଛି ଲାଷ୍ଟ ଇୟର ହଁ ହଁ ହଁ।
ଅହୋ ବଢିଆ ବଢିଆ।
ହୁଁ ପ୍ରାକ୍ଟିକାଲ ଗୁଡା ଦେଲି। ଆଉ ଭଲ ଭଲ ବି ହେଇଛି ଆଉ ଝିଅର ପରା ଆଉ ଦିଟା ଅଛି। ହୁଁ ହୁଁ। ହେଲେ ଦିଟା ହେଲେ ସରିଗଲେ
ହଁ। ହଁ ଆଉ କଲେଜ ଖୋଲିଲାଣି। ଲାଇବ୍ରେରୀ ସକାଳୁ ଯାଇଥିଲି ଭାଇ ନଅଟାରେ।
ଓହୋ ଲାଇବ୍ରେରୀ ଭଲ ଅ ଛି ମାନେ ପଢା ପଢି କରିବା ପାଇଁ ସୁବିଧା ହଉଛି ପୁରା।
ହଁ ହଁ ବହୁତ ଭଲ ଲାଗେ ପଢା ପଢିରେ। ଆଉ ବହୁତ ପ୍ରକାର ବହି ମଧ୍ୟ ଅଛି। ଆଉ ଅନଲାଇନ ପଢିବା ପାଇଁ ମଧ୍ୟ ସୁଯୋଗ ଦିଆଯାଉଛି କମ୍ପ୍ୟୁଟର ଗୁଡାକ ଅଛି ଅନଲାଇନ। ନେଟ କନେକ୍ଟ ହେଇକି।
ହଁ ହଁ ହୁଁ। ହଁ ୱାଇଫାଇ ବି ତ ଦେଇଥିବେ ପଢାପଢି ହୁଁ।
ହଁ ଫି ୱାଇଫାଇ ସେଠି ଆମେ ସବୁ ଯଦି ଟିକେ ଲାପଟପ୍ ବି ନେଇକି ଯାଉଛନ୍ତି ତ ଲାପଟପ୍ ରେ ବି ୱାଇଫାଇ କନେକ୍ଟ କରିକି ପାଠ ପଢୁଛନ୍ତି। ଆଉ କି ବୁକ୍ ବହିରୁ ପଢିବା ପାଇଁ ଚାହିଁଲେେ ତ ବହି ମଧ୍ୟ ପଢି ବହି ନେଇକି ବହି ସବୁ ରଖା ହେଇଚ ଏଇଠି ବହୁତ ପ୍ରକାର ବହି। ଏ ସଆରଟି ବକ୍ ବହି ମଧ୍ୟ ଆଉ ମାନେ ଆମର ସବୁ ଏାମ ଦେ ହ ବିଷୟ ବହି ଗୁଡାକ ସବୁ ଅଛି ଏ ସ ର ବି ଅଛି। ଓ ଓଡିଶା ବା ଓଡିଶା ସରକାରଙ୍କର ଯୋଉ ପରୀକ୍ଷା ଗୁଡାକ ହଉଛି ସେଗୁଡାକର ମଧ୍ୟ ବହି ଗୁଡାକ ଅଛି।
ତମେ କହ ଏକ ପ୍େଣ୍ଡର ଦେଇଥିଲିଲ ଏବେ ହୁଁ ହୁଁ। କୋଉ ଏକଜାମ୍ ଟା ଦେଇଥିଲ ଏବେ ଲାଷ୍ଟ।
ଏବେ ଏବେ ମୁଁ ଏକଜାମ ଦେଇଥିଲି ଆରଆଇ ର ଏକଜାମ ଦେଇଥିଲି।
ହଁ ହଁ ହଁ। ଆରେଇ ତଁ ଭଲ ହେଇଛି ଏକ୍ଜାମ।
ହଁ ହଁ ଭଲ ହେଇଛି ଏକଜାମ ଭଲ ହେଇଛି ଆଉ ଏ ତ ସବୁ ସେଇ ପଢିଥିଲି ବହୁତ ବହୁତ ସାହାଯ୍ୟ କଲା ସେ ଲାଇବ୍ରେରୀ ବହି ଗୁଡାକ। ଆଉ ଜି କେ ବହି ଏତେ ଏତେ ଟଙ୍କା ହଉଛି ତ ଆଉ ବହି କିଣିବା ପାଇଁ ବି ଆ ଏଇ ପୁଣି ବାହାରେ ରହିବାକୁ ପଡୁଛି ରହିଲେ ପଇସା ଯୋଉ ଆମକୁ ମିଳିଥାଏ, ଯୋଉଟା ଘରୁ ବି ପଇସା ପଠଉଛୁ। ସେଇ ପଇସା ଗୁଡାକ କଣ ନା ଆମେ ଅଲଗା ଖର୍ଚ୍ଚ ପାଇଁ ରଖି ଦେଇେଇଥାଉ, ତ ପଇସା ତ ଅଭାବ ବି ଅଧ ହେଇଥାଏ ତେଣୁ ଆଉ ବହି କିଣି ପାରି ନଥାଉ। ତ ସୁବିଧା ହେଇଯାଉଛି ଲାଇବ୍ରେରୀ ଗଲେ ସେଇଠି ବହି ମଧ୍ୟ ପୁରା ମାଗଣାରେ ମିଳେ ପଢିବା ପାଇଁ।
ହୁଁ ହୁଁ ନାଇଁ ଲାଇବ୍ରେରୀରୁ ଗଲେ ତ ସେଇ ଜିନିଷ ମାନେ ବହି ଗୁଡାକ ମିଳିବା ସହିତ ଆମକୁ ଘରେ ବସିକି ପଢିଲେ କଣ ହବ ଆମେ ଦଶ ମିନିଟ୍ ପନ୍ଦର ମିନିଟ ବସିଥିବା ଏପଟରେ ମା ଡାକଥିବେ ସେ ସେପଟେ ଗୋଟେ ବାବାଟାକୁଏ ସିଏ ଆଉ ଥରେ ସାନ ଡାକି ଦଉ ତୁ ଏମିତି ହେ ଘରେ ରହିଲେ ଟିକେ ପଢିଆ ବସି ପଡୁନି ଲାଇବ୍ରେରୀ ଗଲା ମାନେ ସେ ଗୋଟେ ସମ ସ୍ତଙ୍କୁ ତମକୁ ଦେଖି ପଢିବା ମାହୋଲ ପୁରା ପଳେଇ ଆସେ। ତାପରେ ମନ ବି ହୁଏ ପଢିବା ପାଇଁ, ତାପରେ ସବୁ ଜିନିଷ ଥାଏ ନା ପଢିଆ
ହଁ, ହଁ କାହିଁକି ନା ଘରେ କଣ ନା କିଏ ଡାକିଦିଅ ଝିଅ ଏଇଟା ଟିକେ କରେ ସେଇଟା ଟିକେ କରେ। କି ରୁମରେ ରହୁଛି ମୁଁ ନା ଏବେ ଯୋଉ ବାହାରେ ରହୁଛି ଯୋଉ ରୁମରେ ସେ ସାଙ୍ଗ କହିବ ଚାଲେ ବୁଲିଯିବା ଆଉ ସେ ଆଉ ଗୋଟେ ସାଙ୍ଗ କହିବ ଚାଲେ ଏଇଟା ଟିକେ ରୋଷେଇ କରିବା, ଏଇ ନୂଆ ରେସିପି ଶିଖିଛି ଚାଲଲେ ଆ ସେ ଏଇଟା ବନେଇବା। କହିଲେ କଣ ହବନା ପଢା ପଢି ହେଇପାରେନି ଆଉ। ତ ଲାଇବ୍ରେରୀରେ ଆସିଲେ କଣ ନା ପିଲାମାନେ ସମସ୍ତେ ବସିଥାନ୍ତି ପୁରା ସାଇଲେଣ୍ଟ ଥାଏ ଲାଇବ୍ରେରୀ, ଆଉ ସେମାନେ ଯୋଉ ଏ ପରୀକ୍ଷା ଗୁଡାକ ଦିଅନ୍ତି ସେଗୁଡାକ ମଧ୍ୟ ଆମେ ଆଲୋଚନା କରିଥାଉ, କରି ହେଇଛି କଣ କୋଉ ଏକଜାମ ବାହାରିଲା ତ ପଢା ପଢି କରିଥାଉ ସେଠି ଦେଖିନି ସେମାନେ ଯେତେବେଳେ ପଢୁଥାନ୍ତି ନା ଆମେ ଯଦି ବୁଲିବାକୁ ବି ଯଦି ବହାରୁଥିବୁ ଏ ଚାଲ ପଢିବାନି ଏମିତି ଯଦି ମାଇଣ୍ଡ ରେ ବି ଆସିଥାଏ। ତ ଭଲ ଲାଗେନି ଦେଖିକି ସେମାନଙ୍କୁ ଦେଖିକି ସେମାନଙ୍କୁ ଦେଖିକି ଲାଗେ ଯେ ହଁ ସେଇ
ବସିକି ପଢୁଛନ୍ତି ଆମେ ଯାଇକି ବୁଲିବା ଭଲ ଲାଗିବନି ନା।
ହଁ ସେଇ କଥା ହଁ ତ ସେ ସେମାନେ ପଢୁଥାନ୍ତି ଆମେ ବୁଲିବ ନାଇଁ ନାଇଁ ନାଇଁ ତାର ଏକଜାମ୍ ହେଇଯିବ ଆଉ ମୋର ହବନି। ଚାକିରୀ ଜଲଦି ଗଲେ ମତେ ଦୁଃଖ ଲାଗିବ ଚାଲ ଚାଲ ଚାଲ ପାଠ ପଢିଦିଏ କହିକି ସେଇ ସେଇ ଚିନ୍ତାଧାରାଟା ପଳେଇ ଆସେ। ତ ପାଠ ପଢିଦଉ। ହଁ, ବହୁତ ଭଲ ଲାଗେ। ଆଉ ସନ୍ଧ୍ୟାରେ କଣ
ହଁ କୁହ।
ଆଉ ତମ କଲେଜରେ ଅଛି ଲାଇବ୍ରେରୀ।
ହଁ କଲେଜରେ ଲାଇବ୍ରେରୀ ଅଛି ଯେ କଣ ସେଇ ଲାଇବ୍ରେରୀରେ ଗଲ ତ ଛୁଆମାନେ ଆଉ କଲେଜ ଲାଇବ୍ରେରୀ ମାନେ ଭଲ ଭାବୁଥିବ ତ ଚାଲିବି ଟିକେ ଏତେ ମାନେ ଆମ ଏ ଯୋଉ କ କମ୍ପିଟେଟିଭ ପାଇଁ ଯାଉଛନ୍ତି ଛୁଆ ଗୁଡ଼ିକ କଲେଜ ଟିକେ ଆଉ କଲେଜ ଲାଇବ୍ରେରୀ। ଟିକେ ଅଲଗା ରହୁଛି ମାନେ ଏତେ ଶାନ୍ତି ମାହୋଲ ତ ରହୁନି। କଲେଜ ଛୁଆ ନା ଯାହା ହେଲେ ବି ଟିକେ ଏପଟ ସେପଟ ହଉଛନ୍ତି ଆଉ। ତାପରେ ପ୍ରାୟତଃ ଖଟି କଲା ଭଳି କନର କୁ ପଳେଇକି ମାନେ ସାଇଡ କୁ ଯାଇକି ବସିକି ଏମିତି ଚାଲିଥାଏ। ତଥାପି ପଢୁଛନ୍ତି ଯୋଉମାନେ ପଢିବା କଥା ଯେମିତି ପଢିବା କଥା ପଢୁଛନ୍ତି। ଆଉ ଯୋଉମାନେ ଟିକେ ମାନେ ଯାହାର ଯେମିତି କଥା ହଉଛନ୍ତି ଆଉ। କି ଏକ୍ସାମ ଟାଇମ ଆସିଗଲେ ପ୍ରାୟ ସମସ୍ତେ ବହି ପଢାପଢି କରନ୍ତି। କାରଣ ଏକ୍ସାମ ଟେନସନ ତ ସମସ୍ତଙ୍କୁ ରହୁଛି ହଁ ଏକ୍ସାମ ଟାଇମ ଆସିଲା ମାନେ ସମସ୍ତ ବସି ପଢା ପଢିପଢି କରନ୍ତି। ଏବେ ଆସିଯିବ ଆଗକୁ ସେମି ଆଉଥରେ ଚାଲିବ ପଢାପଢି ଆଉ।
ହଁ ଆମର କଣ ଏଇଠି ନା ଆ ଯଦି ଆମେ ବୁଲୁଥାଉ ମଧ୍ୟ ଆମର ଯୋଉ ଲାଇବ୍ରେରିଆନ୍ ଥାଆନ୍ତି ସେ ଆସନ୍ତି ନା କଣ କିଏ ରିଲ୍ସ ଦେଖୁଛି କି କିଏ ପାଠ ପଢୁଛି କି ନା ଦେଖୁଛନ୍ତି। ଆମର ଏଠି ଆଗରୁ କଣ ହଉଥିଲା ନା ମୋବାଇଲ ଭିତରକୁ ମନା କରୁଥିଲେ ନେବା ପାଇଁ। ଆ ଚିତ୍ରକୁ ପ୍ରବେଶ ନିଷିଦ୍ଧ ମାନେ ରଖିଥିଲେ ଲେଖିକି ରଖିଦେଇଥିଲେ। ନୋଟିସ ରେ ପୁରା ଲେଖିଥିଲେ। ମୋବାଇଲ କେହିଁ ବ୍ୟବହାର କରିପାରିବନି ପାଠ ପଢିବା ସମୟରେ। ଆଉ । ଆସ୍ତେ ଆସ୍ତେ ଯୋଉ ଅନଲାଇନ ରେ କି କୋଉ କୋର୍ସ ନେଇଛନ୍ତି ପଢୁଛନ୍ତି ସେଥିଲାଗି ଟିକେ ଏବେ ନେବାକୁ କହୁଛନ୍ତି କିନ୍ତୁ ରିଲ, ଫେସବୁକ୍ ଏଗୁଡାକ ଯୋଉ ଦେଖୁଛନ୍ତି କିଏ କଣ ଭିଡିଓ ସେଗୁଡାକ ମନା ସେଗୁଡାକ ଯଦି ଦେଖିବେ ଯଦି ସେମାନେ ଦେଖୁଛନ୍ତି ତାହେଲେ ଫାଇନ୍ ମାଗିବେ।
ହଁ ହଁ ନାଇଁ ଭଲ ଜିନିଷଟେ ଲାଇବ୍ରେରୀ ଲାଇବ୍ରେରନ ରୁହନ୍ତି। ସିଏ ନିହାତି ଭାବେ ଜଣେ ଷ୍ଟ୍ରିଟ ହବା ଦରକାର ନହେଲେ ଲାଇବ୍ରେରୀ ଟା ଭଲସେ ଚାଲିବନି। ପିଲା ଆସିବେ ଦୁଷ୍ଟାଇମ ସବୁ ପ୍ରକାର ପିଲା ଆସିବେ ନା। ଦୁଷ୍ଟାମି କରିବେ କେତେ ପ୍ରକାର କଣ ସବୁ ଚାଲିବ ତ ଯିଏ ଲାଇବ୍ରେରୀ ନେଉଛନ୍ତି ସିଏ ଟିକେ
ହୁଁ ଆମ ଲାଇ ତମେ ମତେ ଦେଖି ଆସିଲେ ଲାଇବ୍ରେରୀ ଆଡେ ନେବି ଆଉ। ବୁଲେଇ ନେବି ବହୁତ ଭଲ ଲାଗିବ ପା ଆମର ଅଛି ପାର୍କ ଭଳିଆ ଅଛି। ଆଉ ଗାଡି ରଖିବା ପାଇଁ ପାର୍କିଂ ସ୍ଥାନ ଅଛି ସେଠି ଆମେ ଗାଡି ରଖିଥାଉ ମାନେ ସାଇ ଯିଏ ଆସନ୍ତି ଗାଡିରେ ଯୋଉମାନେ ଆସନ୍ତି ସେଠି ସବୁ ରଖିଥାନ୍ତି ପାର୍କିଂ ଜାଗାରେ। ଆଉ ଆମର ବହୁତ ପ୍ରକାର ଫୁଲ ଲଗା ହେଇଛି। ଫୁଲ ଗଛ ଗୁଡାକ ଲଗା ହେଇଛି। ଆଉ ଯୋଉ ଆମର ଫଳ ଯୋଉଟା ପିଜୁଳି ଆଉ ଏଇଗୁଡାକୁ ମଧ୍ୟ ଲଗା ହେେଇଛି ଅମୃତଭଣ୍ଡା ଗଛ ମଧ୍ୟ ଲଗା ହେଇଛି। ବିଭିନ୍ନ ପ୍ରକାର ଗଛ ମଧ୍ୟ ଲଗା ହେଇଛି ଲାଇବ୍ରେରୀରେ।
ଆଚ୍ଛା ଆଚ୍ଛା ତାହେଲେ ତ ବହୁତ ବଢିଆ ଥିବ ମାନେ ଯଦି ପଢି ପଢିିବେ? ମାନେ ମାଇଣ୍ଡ ମାନେ ବିରକ୍ତ ବି ଲାଗିଯଏ ମାନେ ବାହାରକୁ ଟିକେ ପଳେଇ ଆସେ ବସିକି ଥଣ୍ଡା ପବନ ସହିତ ସେଗୁଡା ପଳେଇଲେ ଆଉଥରେ ଫ୍ରେଶ ହେଇଯାଉ ଆଉ କଣ।
ହଁ ସେମିତି ସନ୍ଧ୍ୟା ବେଳେ ଟିକେ ପାଞ୍ଚ ଦଶ ମିନିଟ ନହେଲେ ଅଧଘଣ୍ଟା ପାଇଁ ଆମେ ମାଇଣ୍ଡ ଫ୍ରେଶ କରିବା ପାଇଁ ବାହାରକୁ ଆସିଥାଉ, ଆସିଲେ ସେଇ ଫୁଲ ଦେଖିଥାଉ ଭଲ ଲାଗେ ଆମ ଜଣେ ଅଙ୍କଲ ରୁହନ୍ତି ସେଇ ଲାଇବ୍ରେରୀରେ ମାନେ ମା ଅଙ୍କଲ ସେଇ ସବୁବେଳେ ଗଛରେ ପାଣି ଦଉଥାନ୍ତି। ଘାସ ଥାନ୍ତି ପୁଣି ସେଗୁଡା ଅ ସଫା ରଖୁଥାନ୍ତି ବଗିଚାକୁ ପୁରା। ହୁଁ ଆମ ଲାଇବ୍ରେରୀ ପୁରା ସଫା ସୁତୁରା ଥାଏ, ଆଉ ଝିଅ ମାନଙ୍କ ପାଇଁ ଅଲଗା ମାନେ ଟଏଲେଟ କରାହେଇଛି ପୁଅ ମାନଙ୍କ ପାଇଁ ଅଲଗା କରାହେଇଛି ଚି ପାଣିର ବ୍ୟବସ୍ଥା ମଧ୍ୟ କରାହେଇଛି ଏଠିକ ଭଲ ପାଣି ଯୋଉଟା ଆମର ଏକ୍ୱାଗାଡ ପାଣି ସେଇ ପାଣି ଆମେ ପିଇଥାଉ ଏଇଠି ଲାଇବ୍ରେରୀରେ ହୁଁ।
ନାଇଁ ଶୁଣିକି ତ ବହୁତ ଭଲ ଲାଗୁଛି ମାନେ ଭଲ ଲାଇବ୍ରେରୀ ଟା ହେଇଥିବ ମୋର ବି ଆଉ ତ ଦିଟା ସେମିଷ୍ଟାର ର
ହଁ।
ତମେ ତ ଅଛ ମୋର ବି ସରିଲେ ମୁଁ ଆସିଛି ଭାବୁଛି କଣ ସେଠି? ଟିକ ଲାଇବ୍ରେରୀ ଜଏନ୍ କରିଦକି ପଢ଼ାପଢି ଷ୍ଟାର୍ଟ କରିଦି ଭାବୁଛି ଆଉ।
ହଁ ଆଉ ଗୋଟେ ଆଣ୍ଟି ଅଛନ୍ତି ଆମର ଲାଇବ୍ରେରୀ ସେଇ ଆଣ୍ଟି ଆସନ୍ତି ସବୁ ସବୁବେଳେ ଝାଡୁ ମାରନ୍ତି ପୁଣି ପୋଛା ବି ମାରନ୍ତି ଲାଇବ୍ରେରୀ ସବୁ ଉପରେ ତଳେ ଆମର ଉପରେ କଣ ଥାଏ ନା ଉପରେ ବହି ଗୁଡାକ ର ଖାଇଛି ଉପରେ ଯୋଉମାନେ ବହି ଦେ ବହି ପଢିକି ବହି ପଢିବା ପାଇଁ ଯାଆନ୍ତି ଉପରେ ବସନ୍ତି ସେମାନେ ଆଉ ଯୋଉମାନେ ଅନଲାଇନ ପଢିବା ପାଇଁ ଚାଆନ୍ତି ସେମାନେ ତଳେ ବସନ୍ତି ତଳେ ଆମର ସବୁ ସିଷ୍ଟମ ଗୁଡାକ ଅଛି କମ୍ପ୍ୟୁଟର ସିଷ୍ଟମ ଆଉ ସେଠି ସବୁ ୱାଇଫାଇ କନେକ୍ଟ କରାହେଇଚି। ଆଉ ସେଇଠି ଯୋଉମାନେ ଅନଲାଇନ ପଢିବା ପାଇଁ ଚାନ୍ତି ତଳେ ବସିକି ପଢନ୍ତି ଆଉ
ହୁଁ ହୁଁ। ତା ସ ମାନେ ସଫାସତୁରା ବି ରୁହେ ଲାଇବ୍ରେରୀ ଟା ଭଲ ହଉ ନା
ହୁଁ ହୁଁ ବହୁତ ଭଲ ଲାଗେ ଲାଇବ୍ରେରୀ। ଆଉ ଆମର କଣ ନା ଲାଇବ୍ରେରୀ କାର୍ଡ ମଧ୍ୟ କରା ହୁଏ ଯଦି ତମେ ଚାହୁଁଛ ଆସିବା ପାଇଁ ଲାଇବ୍ରେରୀ ତ କାର୍ଡ କରିପାରିବ ଆଉ ଯଦି ଆଜି ଗୋଟେ ଦିନ ଖାଲି ଯାଇକି ଦେଖିକି ଆସେ କେମତି ଅଛି? ତାପରେ ଯିବି ଚାହିଁଲେ ସେମାନେ ଆସିକି ଟିକେଟ କୁପନ ଦିଅନ୍ତି ସେଇ ଟିକେଟ କ ଓପନ କରନ୍ତି ଏବେ ଦଶ ଟଙ୍କା କରାହେଇଛି ସେଇ ଦ ଟଙ୍କା ଦେଇକି ସେମାନେ କୁପନ ନିଅନ୍ତି ଆଉ ବସିକି ପଢନ୍ତି ଆଉ ଯାଆନ୍ତି ସେମାନେ ଆଉ। ଯଦି ରେଗୁଲାର ସବୁଦିନ ଆସିବା ପାଇଁ ଯାଉ ପଢିବା ପାଇଁ ତାଲେ ଲାଇବ୍ରେରୀ କାର୍ଡ କରନ୍ତି ଆଉ ସେଟା ଆସିକି ଅଛି ପୁଣି ଆମର ହଁ। ତିନି ମାସ ଯାଇଏ ଅଛି ପୁଣି ଆହୁରି ମାନେ ମାନାଲି ଅଛି ଆଉ ହାପିଏଲି ବି ଅଛି।
ହଁ ହଁ ବହୁତ ସୁବିଧା ଅଛି ଆଉ କଣ ହୁଁ ହ ହ।
କଣ ହୁଏ ଲାଇବ୍ରେରୀ ରେ ଯୋଉ ସ୍ଵାଧୀନତା ଦିବସ ଆଉ ଆମର ସାଧାରଣତନ୍ତ୍ର ଦିବସ ସେଇଗୁଡାକ ଦିନ ବି ଆମର ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ। ଆମେ ସବୁ ଆସିଥାଉ ଲାଇବ୍ରେରୀକୁୁ ପାଳନ କରିକି ଯାଇ ହଉ ଆଉ ଆମର। ଯୋଉ ପୂଜା ଯୋଉଟା ସରସ୍ଵତୀ ପୂଜା ଗଣେଶ ପୂଜା ମଧ୍ୟ ଲାଇବ୍ରେରୀ ରେ ହୁଏ।
ହୁଏ ଦେଖିବାକୁ ଗଲେ କଣ ଗୋଟେ ପ ହ ମହଲ ସ୍କୁଲ ବା କଲେଜ ର ଭଲ ସ୍କୁଲ କଲେଜ ର ମାହୋଲ ଭଳିଆ ଆଉ। କଣ ସ୍କୁଲ କଲେଜ ରେ ଆଉ ଟିକେ ଏଥାଏ। କି ପଢେଇବା ପାଇଁ ବହୁତ ହଁ। ସେମିତି ଆଉ। ବହୁତ ବଢିଆ ହଁ ହଁ।
ହଁ।
ହଉ ଠିକ ଅଛି! ନହେଲେ ମୁଁ ତ ଛୁଟି ହେଲି ମୁଁ ଆସିବି। ଆସେ ମତେ ସେ ଲାଇବ୍ରେରୀ ସାରଙ୍କ ସହିତ ଦେଖା କରିବା ସହିତ ମତେ ଲାଇବ୍ରେରୀ